ହାଲୋ।
ହାଲୋ।
ହୁଁ ଶୁଭ ସନ୍ଦ୍ୟା ବନ୍ଦୁ।
ଶୁଭ ସନ୍ଧ୍ୟା।
ମୁଁ କଣ କରୁଚି ଛାଡନ୍ତୁ ଯଉ ଆମେ ଯୋଉ ଫୋନ କରୁଚେ ହାଲୋ କୋହୁଚୁ ଅଁ କାଇଁକି ହାଲୋ। କୋହୁଚୁ ଆମେ କାହିଁକି ଗେଲ ନେଲ କାହିଁ କୋଉନୁ ମୁଁ ସେ ଜିନିଷ ଜାଣିବା ପାଇଁ ଚାହୁଁଚି।
ସେଇଟା ନା ମୁଁ ବି ଜାଣିନି ବନ୍ଧୁ। ଆପଣ ହିଁ କୁହନ୍ତୁ ତାର କଣ ସ୍ରି କାରଣ ଅଛି ପରା।
କାରଣ ହଉଚି ସେତେବେଳେ ଆମର ଯୋଉ ଗ୍ରାହମ୍ବେଲ୍ ଥିଲେ ଏ ଯୋଉ ତାଙ୍କେ ଫୋନ ଟା ଉଦ୍ଭାବନ କରୁଥିଲେ ଠିକ ଅଛି ତ ତାଙ୍କ ସ୍ତ୍ରୀଙ୍କ ନାମ ଥିଲା ହାଲୋ। ବୁଝିପାରୁଚନ୍ତି।
ହଁ।
ତ ଯେତେବେଳେ ତାଙ୍କେ ପ୍ରଥମଥ ତାଙ୍କୁ କଲ୍ କରିୁଥିଲେ ତ ତାଙ୍କୁ ନାଁ ତାଙ୍କେ ଧରିଥିଲେ ହ୍ୟାଲୋ।
ହଁ ହଁ।
ସେଥିପାଇଁ ସେବେଠାରୁ ତାଙ୍କର ହେଇଚି ହ୍ୟାଲୋ ମାନେ ଆମେ ସେବେଠୁ ହେଲୋ ହେଲୋ କୋହୁଚୁ। ବୁଝିପାରୁଚନ୍ତି।
ହଁ ହଁ ବୁଝିଲି ତ
ରହସ୍ୟ।
ତ ମୁଁ ଶୁଣିଥିଲି ଏଇଟା ଗୋଟେ ତ ଶୁଣିଥିଲି। ଆଉ ଗୋଟେ କଥା ହେଲୋ ଆଉ ହାଏ ଏ ଦିଟା ଆମେ ଆମ ସାଙ୍ଗସାଥି ବନ୍ଧୁ ଏମାନଙ୍କ ସହିତ ଆମର ଯେତେବେଳେ ଯ ଉଁ ଏବେ ନମସ୍ତେ ଯେମିତି ବଡଯାକକୁ କରୁଚନ୍ତି ତ ହାଲୋ ହାଏ ସାଙ୍ଗସାଥି ଏମାନଙ୍କ ମେଳରେ କରିଥାନ୍ତି। ତ ତାଙ୍କର ନାମ ହେଲୋ ଆଉ ନା କି ଏବେ ଯୋଉ ଏମିତି ମିଳନ ସମୟରେ ଆମର ସାଙ୍ଗସାଥି ଏମାନଙ୍କ ସହିତ ମିଶ ଶିବା ସମୟରେ ସେ ଯୋଉ ହାଲୋ କୁହାଯାଏ ସେଇଟା କଣ ଏମତି ତଫାତ୍ କଣ ଅଛି କି?
ଦେଖନ୍ତୁ ସବୁୁ ସବୁ ନାହିଁ କି ଯେତିକି ବାହାରିଛି ସବୁ କିଛି ପୁରୁଣା ଜିନିଷ ବାହାରିଚି ଠିକ୍ ଅଛି। ଆପଣ ଜାଣି ଏ ରୂଢ଼ି ଫୁଢ଼ି ଯାହା ବିି ଅଛି ଆମ ଇଂରାଜୀରେ ଠିକ୍ ଅଛି, ଯେତିକି ସବୁ ବାହାରିନି କି ସବୁ ପୁରୁଣା ପୁରୁଣା ଜିନିଷକୁ ନେଇ ସବୁ ବାହାର କରିଛନ୍ତି। ଯଦି ହାଲୋ ଶବ୍ଦଟା ସେଠୁ ଆସିଅଛି ତାଙ୍କଠୁ ଆସିଅଛି ତାଙ୍କ ସ୍ତ୍ରୀଙ୍କଠୁ ଆସିଅଛି ତ ସେ ଜିନି ଷ କୁ ନେଇକି ସେ ଜିନିଷ ଏବେ ହଁ ଏବେ ଆମେ ତାଙ୍କୁ ସାଧାରଣତଃ ବ୍ୟବହାର କରୁଅଛୁ। ବୁଝିପାରିଲେ। ତ ଆପଣ ଯଦି ଚାହିଁବେ ଆପଣ ଯଦି ମୋତେ ଫୋନ୍ ଯେମିତି ତାଙ୍କର ସଙ୍ଗୀନ ଥିଲା ହାଲୋ, ତାଙ୍କେ କହିଲେ ତ ଆପଣ ଯଦି ଚାହିଁବେ ମୋତେ ଫୋନ୍ କରିକିନା ଆପଣ ଆପଣ ଙ୍କ ସଙ୍ଗୀନୀ ନାଁ କହିପାରିବେ।
ଆପଣ ଏଇଟା ଯୋଉ କହିଲେ ସଙ୍ଗିନୀ ଥିଲେ ନା କି ପତ୍ନୀ ଥିଲେ?
ପତ୍ନୀ ଥିଲେ। ହଁ ଧର୍ମ ପତ୍ନୀ ଥିଲେ କି ସଙ୍ଗୀନି ଯାହାବି ତାଙ୍କର ଯାହାବି ଥିଲେ। ହେଲା। ତ ଆପଣ ବି ସେ ଜିନିଷ ଆପଣ କହିପାରିବେ। ତ ଆପଣ ଯଦି ଚାହୁଁଛନ୍ତି ହେଲୋ ନ କହିବା ପାଇଁ ତ ଆପଣ କିଛି ବି କହିପାରିବେ। ଆପଣଙ୍କୁ ଯାହାବି ତାଙ୍କ ନାଁ ଥିବ ତାଙ୍କ ନାଁ ଧରିପାରିବେ। ତ ମୋତ ସେମିତି ଲାଗେ।
ନା ମୋର ତ ମୋର ତାଙ୍କର ନାଁ ହିଁ ତ ମୁଁ ଜାଣିନି। ତ ମୁଁ ଭାବୁ ଚି ଜୟ ଶ୍ରୀ କ୍ରିଷ୍ଣା କହିଲେ ଚଳିବ।
ଏ ବହୁତ୍ ଭଲ କଥା। ଆପଣ ଯଦି ଓଡ଼ିଶାରେ ରହୁଚନ୍ତି, ଆଉ କୃଷ୍ଣ ଭକ୍ତ ଆପଣ ତ ଜୟ ଶ୍ରୀ କ୍ରିଷ୍ଣା କହିଲେ ମୁଁ ବହୁତ ଖୁସି ହେବି। କିନ୍ତୁ ମୁଁ ଜୟ ଶ୍ରୀରାମ କହିବି। ବୁଝିପାରୁଛନ୍ତି।
ହଉ ଠିକ୍ ଅଛ। ହଁ ଚଳିବ। ଯଦି ଆପଣ ରାମ ଭ ତ ମୁଁ କୃଷ୍ଣ ଭକ୍ତ ତ ଆମେ ନିଜ ନିଜର ଆରାଧ୍ୟାକୁ ହିଁ ଡାକିବା କଥା।
ଦେଖନ୍ତୁ ମୁଁ ତ କାହା ଭକ୍ତ ନୁହେଁ। କିନ୍ତୁ ମୋତେ ଟିକେ ଭଲ ଲାଗେ ଶ୍ରୀରାମ ଜୟ ଶ୍ରୀରାମ କହିବାକୁ।
ଆଚ୍ଛା ମାନେ ସେ ସେ ମରିୟାଦା ପୁରୁଷୋତ୍ତମ ଥିଲେ ସେଥିଲାଗି?
ନା ନା ନା। ମାନେ ଜୟ ଶ୍ରୀରାମ କହିଲେ ମତେ ଭଲ ଲାଗେ। ମାନେ ଟିକେ ସବୁବେଳେ ଲୋକ କୁହନ୍ତି ନା। ସେଥିପାଇଁ ମୁଁ କୁହେ। ଏମିତି ନାହିଁ ଯେ ମୋର ଭକ୍ତି କିଛି ଅଛି। ମାନେ ମୁଁ ମାନେ। କିନ୍ତୁ ଏତେ ନାହିଁ ଯେ ଫୋନ୍ କରିକି ମୁଁ ଜୟ ଶ୍ରୀରାମ କହିବି। ବୁଝିପାରୁଛନ୍ତି।
ଓହ। ହେଲେ ଆପଣ ଅତି ଭକ୍ତି ଦେଖଉନାହାନ୍ତି।
ହୁଁ ଦେଖନ୍ତୁ ଅତି ଭକ୍ତି ଚୋର ର ଲକ୍ଷଣ। ସେଥିପାଇଁ ମୁଁ ଟିକେ କମ୍ ବି କହୁଚି।
ଆ ଯା ହଉ।
ଆପଣଙ୍କ ର ଅତି ଭକ୍ତି ନାଇଁ?
ହଁ ମୋ ପାଖରେ ତ ଅତି ନାହିଁ। ଅତିରୁ ବି ଆହୁରି ଅଧିକ ଅଛି। ଯୋଉଡା କି ଆପଣ ଦେଖି ହିଁ ପାରିବେନି।
ତାହାଲେ ଆପଣ ତ ଡକାୟତ ତାହେଲେ ନାଇଁ କି? ହଁ। ହଁ। ତାହେଲେ ଆପଣ କୋଉ ଭଗବାନଙ୍କୁ ବେଶୀ ମାନନ୍ତି ତାହେଲେ?
ମୋର ତ ଗୋଟେ ଅଛନ୍ତି ଭଗବାନ ବଜରଙ୍ଗବାଲି। ଆଉ ଗୋଟେ ଅଛନ୍ତି ମୋର ନାରାୟଣ ଗୋବିନ୍ଦ୍।
ଉଁ ହୁଁ। ତ ଧୀରେ ନାଇକି? ମାନେ ଆପଣଙ୍କର ଠିକ୍‌ ଅଛି ତ? ଯେତିକି ମୁଁ ଜାଣିଛି ଆପଣଙ୍କର ଯେଉଁ ଭଗବାନ ଯେ ଦୁଇ ଜଣ ଭଗବାନ ଆପଣଙ୍କୁ ମାନନ୍ତି ମୁଁ ତ କେହି ଭଗବାନଙ୍କ ବିଷୟରେ ଖରାକୁ କହିବିନି। କିନ୍ତୁ ଗୋଟେ ହଁ ଜଣେ ଅଛନ୍ତି ହନୁମାନ ଯିଏ ବିବାହ କହିନାହାନ୍ତି। ଆଉ ଜଣେ ଅଛନ୍ତି ଶ୍ରୀକୃଷ୍ଣ ଯାହାଙ୍କର ତ ରାସ ସେରା ଆମେ ସବୁ ଜାଣିଛୁ ନା କଣ? ତ ଆପଣ କୋଉ ଶ୍ରେଣୀର ଅନ୍ତର୍ଭୁକ୍ତ ଆପଣ କୋଉ ଜିନିଷକୁ ଅଧିକ ମାନନ୍ତି।
ମୁଁ ନା ମୁଁ ଦୁଇ ଜଣ ଯାକକୁ ମାନେ ସେ ଏଥିପାଇଁ ବୋଲିକି ମୁଁ ମଝିରେ ହିଁ ଅଛି। ନା ମୁଁ ବ୍ରହ୍ମଚାରୀ ହେବାକୁ ଚାହୁଁଛି ନା କିି ମୁଁ ଏମିତି ରାସନୀଳା ରଚେଇବାକୁ ଚାହୁଁଛି। ମୁଁ ଚାହେଁ ମୁଁ ପ୍ରେମ ବିବାହ କରିବାକୁ।
ହଁ ନିଶ୍ଚୟ ନିଶ୍ଚୟ। ଦେଖନ୍ତୁ ବିବାହ ଜଣଙ୍କ ସହିତ କରାଯାଏ ମୁଁ ତ ଜାଣିନି ଦୁଇ ତିନି ଜଣଙ୍କ ସହିତ କରାଯାଏ। ହଁ ଆଗ କାଳ ରାଜା ମାନେ ଥିଲେ ସେମାନେ କରୁଥିଲେ ଦୁଇ ତିନି ହେଇ
ମୁଁ ଆପଣଙ୍କୁ ଯୋଉ କହିଲି ଆପଣ ସାୟଦ ବୁଝି ପାରିଲେନି ପ୍ରେମ ବିବାହ ମାନେ ଯାହା ସହିତ ପ୍ରେମ କରିବି। ତା ସହିତ ହିଁ ବିଭା
ଓହୋ ଓହୋ ବୁଝିପାରିଲି ବୁଝିପାରିଲି ମତେ ଲାଗିଲା ଆପଣ ଯ କହିଲେନି କି ମୁଁ କଣ କହିଲେ ମୁଁ ପ୍ରେମ ବିିବାହ ଜଣଙ୍କ ସହିତ କରିବି ବୋଲି କହିଲେ କି ନାହିଁ। ତ ମୋତେ ଲାଗିଲା ବେ ଦୁଇ ଦୁଇ ଜଣଙ୍କ ପ୍ରେମ କରି ବିବାହ କରିବେ ନାଇଁ ନାଇଁ ତାହେଲେ ମୁଁ ଭୁଲ ଶୁଣିଥିଲି। ହୋଉ ଠିକ୍ ଅଛି ତାହେଲେ। ଆପଣ ଯାହା ସହିତ ଭଲ ପାଇବେ ତାକୁ ହିଁ ତା ବିବାହ କରିବେ। ତ ଯଦି କି ଇଆଡ଼େ ଟିକେ ଭିତର କଥା ହେଇଯାଉଛି। ତ ପଚାରିବା କଥା ନୁହେଁ ହେଲେ ମୁଁ ପଚାରି ଦେଉଛି ତ ଆପଣଙ୍କୁ ଆପଣଙ୍କର ଯିଏକି ପ୍ରେମିକ ମିଳିସାରିଲେଣି?
ନାଇଁ ମଳିିନାହାନ୍ତି।
ଠିକ୍ ଅଛି ତ ଆପଣ ମିଳିନାହାନ୍ତି ତାହେଲେ ନାଇଁ ତ ଆପଣ ତାହଲେ ଶିବୁ ଶିବଙ୍କ ଭଳିଆ ହେବା ପାଇଁ ଚାହୁଁଛନ୍ତି?
ହଁ ହଁ।
ମାନେ ଧର୍ମ ପତ୍ନୀ ଗୋଟେ ଯାହାକୁ ଭଲ ପାଇବ ତାକୁ ହିଁ ଆପଣ ବାହା ହେବେ। ସେୟା ନା ହଁ ହଁ ମୁଁ ବି ସେୟା ଚାହୁଁଛି। କି ଆପଣ ଯାହା ବିି ଚାହୁଁଛନ୍ତି ଆଜିକାଲିର ଯେଉଁ ପ୍ରେମ ଥାଏ। ଆକୁ ଭଲ ପାଇବେ ତାକୁ ଭଲ ପାଇବେ ଆକୁ ଦେଖିବେ ତାକୁ ଦେଖିବେ ସେଟ ମତେ ବି ଭଲ ଲାଗେନି। ଠିକ୍ ଅଛି ଆଜିକାଲି ଯୁଗର ସେ ସବୁ ବହୁତ ଚାଲିଛି। ଶୁଣିପାରୁଛନ୍ତି ମୋ କଥା? ହଁ ହଁ। ସେଆ ସେୟା ସେୟା ସେୟା ଜିନିଷ ନା ପସନ୍ଦ ନୁହଁ ମୋତେ ପସନ୍ଦ ନୁହେଁ। ଆପଣଙ୍କ ଚିନ୍ତାଧାରା ଅଛି ଯାହାକୁ ଭଲ ପାଇବେ ତାକୁ ବାହା ହେବେ। ସେରା ନା ବହୁତ ଶୁଣିକି ମତେ ବହୁତ ଖୁସି ଲାଗିଲା।
ହୁଁ।
ଆପଣଙ୍କର ସେ ଯୋଉ ଜିନି ହଁ ଆପଣଙ୍କ ସେ ଜିନିଷଟା ମାନେ ସାକାର ହୋଉ ମୁଁ ପ୍ରାର୍ଥନା କରୁଛି। କୋଉ ଭଗବାନ କରିବି କହୁନାହାନ୍ତି ସେଇ ଭଗବାନ ଠିକ୍ ଅଛି।
ହଁ।
ହଁ ଠିକ୍ ଅଛି ଠିକ୍ ଅଛି।
ହଉ ଠିକ୍ ଅଛି ଏଇଟା ଟିକେ ବେଶୀ ବ୍ୟ ବ୍ୟକ୍ତିଗତ ହେଇଗଲା ଆପଣ ଟିକିଏ
ସୋ ଲାଗୁଛି ମୁଁ ଯାଉ ଯାଉ ଟିକେ ଅଧିକ ଲାଗୁଚି ଗଲି ତ ମୁଁ ଯିବା କଥା ନୁହେଁ। ପୁଣି କେମିତି ଛାଡ଼ନ୍ତୁ ବେଳେବେଳେ ଯିବାଟାବି ଭଲ। କୁହନ୍ତୁ ଆଉ କଣ କୁହନ୍ତୁ।
ତ ଆପଣ ଏବେ କରୁଚନ୍ତି କଣ?
କିଛି ନାହିଁ ମୁଁ ନା ଏବେ ଅଛି ଛାତ ଉପରେ। ତ ରୁମ‌୍ ରେ ଆମର ଯୋଉ ବାସଭବନ ଟି ଗରମ ହୁଏ। ତ ମୁଁ ଛାତ ଉପରେ ବସିକି ଟିକେ କଥା ହଉଛି‌। ଆଉ ମୁଁ ଯାହା ଦେଖିବାକୁ ଚାହୁଁ ମାନେ ହଉଛି ମୋ ଆଖି ଆଗରେ ଜଣେ ଝିଅଟେ ତାଙ୍କେ ବି କଣ ତା-ତାଙ୍କ ବୋଧେ ପୁରୁଷ ବନ୍ଧୁ ସହିତ କଥା ହଉଚନ୍ତି। ଆଉ ଏଠି ଗୋଟେ ଘର କାମ ଚାଲିଛି। ବୁଝିପାରୁଚନ୍ତି ଆଉ ଟିକେ ଦୂରରେ ରାସ୍ତା କାମ ଚାଲୁ ଅଛି। ଯୋଉ ରାସ୍ତା କାମ ଟିକେ କୋଳାହଳ ହଉଚି ଯୋଉଟା କି ମତେ ବାରମ୍ୱାର ମ ଏତେ ମାନେ ଏଇଟା ହେଇଯାଉଛି ବିଚଳିତ ହେଇଯାଉଛି।
ଅ ହଉ ତ ଆପଣ କ ଥା ହେବାରେ କିଛି ବି ଏ ଅସୁବିଧା ଉତ୍ପନ୍ନ ହଉନି ତ?
ଏଁ ଅସୁବିଧା ତ ଉତ୍ପନ୍ନ ହଉନି କିନ୍ତୁ ବେଳେବେଳେ ସେ ମାନେ ଦଶ ମିନଟ୍ ଦଶ ମିନଟ୍ ପ ଟିକେ କେଡେ କେଡେ କରିଦଉଛନ୍ତି ଯୋଉଟା କି ଏ ହଁ ହଁ ଯୋଉଟାକି ମୋର ଟିକିଏ ଡିଷ୍ଟର୍ବ ହେଇଯାଉଛି ଆଉ।
ହଁ ବୁଝିଲି ବୁଝିଲି ଆପଣ ହଁ ଆପଣଙ୍କ କଥା ବୁଝିଲି।
ସେଇ ଜିନିଷ ସେଇ ଜିନିଷ ତ ସେମାନେ ରାତିରେ ରାତି ଦିନ ମିଶେଇ କାମ କରୁଛନ୍ତି। ଗୋଟେ ବ୍ରିଜ୍ କରିବା ପାଇଁ ଯୋଉଥିରେ ଲୋକମାନେ ଟିକେ ସହଜରେ ଯାଇପାରିବେ। ଠିକ୍ ଅଛି। ଏଇ ରାସ୍ତା ଦେଇ ଯୋଉ ରାସ୍ତାରେ ବ୍ରିଜ୍ କାମ ଚାଲିଚି। ମୋର ଗୋଟେ ଝିଅ ସାଙ୍ଗଟେ ଅଛି ସାଙ୍ଗ ତ ନୁହେଁ ମୋ ଝିଅ ଭଉଣୀ ଟେ ଅଛି। ସେ ସବୁବେଳେ ଏ ରାସ୍ତା ଦେଇ ଯାଆ ଆସା କରେ ଯଦି କାମ ଶୀଘ୍ର ହେଇଯିବ ସେ ବହୁତ ଆରାମରେ ଅଛି ସେ ଉଡି ଉଡି ଯାଇପାରିବ।
ଆଚ୍ଛା।
ଉଁ ଓହୋ ଆପଣଙ୍କୁ ବୋଧେ ନିଦ ଲାଗି ହଁ କୁହନ୍ତୁ। ହଁ ହଁ ମୁଁ ସେମତି ସେମିତି ମୁଁ ଭଲ ହିଁ ଭାବେ। କଣ କରିବା ଭଲ ମଣିଷ ତ ଭଲ ଭାବିବାକେ ପଡୁଛି।
ହଁ ସେଇଟା ବି ସତ କଥା ହିଁ ଆପଣଙ୍କ ସହିତ କଥାରୁ ହିଁ ଲାଗିଲା କି କି ଆପଣ ବହୁତ ଭଲ ଲୋକ। ସବୁ ସମାଜର ସେ ସମାଜର କଥା ବିଷୟରେ ଭାବନ୍ତି।
ୟେସ୍ ୟେସ୍ ସେଇଆ ୟେସ୍। କଣ କରିବା ଆଜି କାଲି ଦୁନିଆରେ ତ ସମତେ ସ୍ଵାର୍ଥପର। ତ ଗୋଟେ ଦିଟା ଲୋକକୁ ଭାବିବାକୁ ପଡିବ।
ହଁ ଆଉ ସେ ଗୋଟେ ଦୁଇଟା ଲୋ କରେ ଆପଣ ରହୁଚନ୍ତି ଏଇଟା ଜାଣିକି ହିଁ ବହୁତ ଖୁସି ଲାଗିଲା।
ଖୁସି ଲାଗିଲା। ସେଇଆ ସେୟା ବେଳେବେଳେ ଭାବିବା ପଡିବ କାହିଁକିନା ସବୁବେଳେ ତ ଆମେ ମାନେ କଣ କହୁନାହାଁନ୍ତି ସମସ୍ତେ ତ ସେମତି ନୁହାଁନ୍ତି ହଁ କି ନାଇଁ? ତ ଆମୁକୁ ଟିକେ ସେ ବିଷୟରେ ଭାବିବାକୁ ପଡୁଚି ଆଉ ଆପଣ କେମିତିକା ଲୋକ ଆ ଆପଣ ଭାବନ୍ତି ଲୋକମାନଙ୍କ ବିଷୟରେ?
ଲୋକମାନଙ୍କ ବିଷୟରେ ହିଁ ଭାବେ ମୁଁ କିଛି କରେନି।
ହୁଁ ହୁଁ କୋହୁଥି ପାଇ କହୁନାହାଁନ୍ତି।
କରୁଣା ହିଁ ଭଗବାନ ଦେଇ ଦେଇଚନ୍ତି କରୁଣା ସହିତ କିଛି ବି ସହାୟତା କରିବାକୁ କିଛି ଦେଇନାହାନ୍ତି। ସେଥିପାଇଁ କିଛି କରେନି ମୁଁ ନିଜକୁ ହିଁ ସମ୍ଭାଳି ପାରେନି ନା ସେଥିପାଇଁ।
ଆପଣ ଏମତି ନାହିଁ ଯେ କରିପାରିବେ ଆପଣ ଚାହିଁଲେ ସବୁ କିିଛି କରିପାରିବେ ନିଜ ଉପରେ ହିଁ ନିର୍ଭର ଶୀଳ ହଁ କି ନାଇଁ?
ହଁ ହଁ।
ହୁ। ହଁ ସମସ୍ତେ ଆମେ ଯୋଉ ପୋଷ୍ଟଟିରେ ଅଛୁ ଆମେନା ଆମେ କେବେ ନା କେବେ ନା କାହାକୁ ସାହାଯ୍ୟ କରିବାରେ ପୋଷ୍ଟଟିରେ ଅଛୁ ତ ଯଦି କେବେ ସୁଯୋଗ ମିଳିବ ତ ଆପଣ ସାହାଯ୍ୟ କରିପାରିବେ ଆପଣ ପାଖପାଖି ବନ୍ଧୁ ଲୋକମାନଙ୍କୁ।
ହଁ ଯେବେବି ମତେ ସୁଯୋଗ ମିଳିବ ତ ମୁଁ ସେ ସହାୟତାଟା କରିଦେବି। ଆଉ ମୁଁ ଭାବୁଚି ଏବେ ମୋ ସେତିକ ପାଇଁ ଯୋଗ୍ୟ ନାଇଁ ଯେ ତିକ ମୁଁ ସହାୟତା କରିବାକୁ ଚାହୁଁଚି।
ତ ଆଶ ସମସ୍ତଙ୍କୁ କେବଳ ପଇସାର ସହାୟତା ଦରକାର ନଥାଏ ଠିକ୍ ଅଛି କେ କେତେ କେତବେଳେ କାହାକୁ ଯେମିତିକି ହଁ ମାନେ କେତେ କେତବେଳେ କାହାକୁ ମାନେ ତାଙ୍କେ ଭାଙ୍ଗି ପଡିଥିବେ କୌଣସି ଗୋଟେ କାରଣବଶତଃ। ତାଙ୍କୁ ଆପଣ ଦିପଦ ତାଙ୍କ ସହ କଥା ହେଇଦେବେ କିମ୍ବା କେବେ କେବେ କାହାର କଣ ହେଇଯାଇଥିବ ଆପଣ କଥା ହେଇଦେବେ। କେବେକାର ଛୋଟ ଦରକାର ହବ ଆପଣ ତାଙ୍କୁ ସେ ଛୋଟ ଦେଇଦେବେ। ତ ସେଇଟା ହିଁ ହୋଉଚି ସହାୟତା। ଏମିତି ନାଇଁ ଯେ ଆପଣ ପଇସା ଦେଇଦେଲେ ଆପଣଙ୍କ ହେଇଗଲା ସହାୟତା।
ହଁ ଆପଣ ପୁରା ଠିକ କଥା କହିଚନ୍ତ୍। ନ୍ତି ଆଉ ମୁଁ ଚାହିଁବି ଏମିତି କିଛି ବି କାହାକୁ ଯଦି ମୋର ଜରୁରତ ରହୁଚି
ହୁଁ ଦେଖନ୍ତୁ ହଁ ସେୟା ସେୟା ସେୟା ତ ଆପଣ ସେ ଜିନିଷକୁ ମାନନ୍ତୁ କେବଳ ପଇସାରେ ହିଁ ନ ଥାଏ ସହାୟତା ମାନେ କେବେ କାହାକୁ ଆପଣ ଦିପଦ କଥା ହେଇଦେବେ ସାନ୍ ସାନ ସାନ ଜିନିଷ କଣ ଦେଇଦେବେ। ସେଇଟାକୁ ଆଉ ସହାୟତା ଉପରେ ଜିନଷ ଥାଏ ହଁ କି ନାଇଁ। କିବା ଏପର୍ଯ୍ୟନ୍ତ ଆପଣ ଅନ୍ ଅନ୍ଧ ଗୋଟେ ରାସ୍ତା ପାର୍ କରେଇଦେବେ ହଁ କି ନାହିଁ କିମ୍ବା କିମ୍ବା କେବେ ଯଦି କଉଁ ସାଙ୍ଗ ଆ ଆପଣଙ୍କର ଯଦି ଦୁଃଖ ଥିବ ଆପଣ ତାଙ୍କୁ ଖେଳ ପଡ଼ିଆକୁ ନେଇକି ଯଦି ତାଙ୍କୁ ବୁଝେଇଦେବେ ହଁ କି ନାଇଁ ତ ସେଇଟା ବି ଗୋଟେ ଗୋଟେ ସହାୟତାର ଥାଏ।
ହଁ ସେଇଟା ବି ସତ କଥା ହିଁ ମୁଁ ନିଶ୍ଚିନ୍ତ ଭାବରେ ଏଇଟା କରିବି।
ସେଇ ଆସ ଆପଣ ସେ ଜିନିଷ କରନ୍ତୁ ଦେଖନ୍ତୁ ଆପଣଙ୍କ ଜୀବନ ବୋହୁତ ସୁଖମୟ ଯିବ।
ବୁଝିଲେ ଆପଣଙ୍କୁ ଲାଗିବ ହଁ ହଁ ମୁଁ ଆଜି ଜଣଙ୍କୁ ସାହାଯ୍ୟ କଲି ଜଣଙ୍କୁ ମୁଁ ଏମିତି କଲି ସେମିତି ଯଦି ଓ ଲାଗେ ସେମିତି ଜିନିଷ।
ଉଁ ବାକି ମୁଁ ଚାହେଁ କି ଯୋଉ ସହାୟତାଟା ମୁଁ କରିବି ସେଇଟା ମୁଁ ଏଇଟା ନକରେ ଏଇଟା ନ ଭାବେ କି ମୁଁ ଆଜି କାହାକୁ ସହାୟତା କଲି। ସେଇଟା ଭାବିବା
ନା ନା ନା ଦେଖନ୍ତୁ ମୁଁ କୋହୁନି ଯେ ଆପଣ ଭାବିବେ ସହାୟତା କଲି କିନ୍ତୁ ଗୋଟେ ମାନେ ମନରେ ଗୋଟେ ଖୁସି ମିଳେ। ସିଏ ଯାହୋଉ ମୁଁ ଆଜି କିଛି ତ ଗୋଟେ କଲି। କେତେ ସହାୟତା କଲେ ଓ ହଁ ସେଇ ସେମତି କ ଏମତି ନାଇଁ ଯେ ନିଜକୁ ଗର୍ବ କରିବେ। ଗର୍ବ କରିବେନି ମୁଁ ସେୟା କୋହୁନି ମୁଁ କୋହୁଚି ସହାୟତା କଲାପରେ ଉଁ ଭାବିଲେ ଟିକେ ଖୁସି ଲାଗିବ ହଁ ଯାହା ହୋଉ ମୁଁ ଆଜି କିଛି ତ ଗୋଟେ କାମ କଲି ଭଲ କାମ କଲି। ତ ସେଇଟା ହୋଉଚି କଥା ତ ସେଇ ଜିନିଷ ମୁଁ ଚାହୁଁଚି ଆପଣ ରାଶା କରୁଚି। ଆପଣ ସେଇ ଜିନିଷଟା ପାଳନ କରିବେ ଆଉ ଆପଣଙ୍କ ଜୀବନରେ ସେ ଜିନିଷକୁ କରିବେ।
ନିଶ୍ଚିନ୍ତ ଭାବରେ ଆପଣଙ୍କ କଥାକୁ ମୁଁ ବୋହୁତ ଭଲ ଭାବରେ ବୁଝିପାରିଲି। ଆଉ ଧନ୍ୟବାଦ ଏମିତି ମତେ ଏ ସଲ୍ୟୁସନ ଦେଇଥିବାରୁ।
ହଁ।